ହ୍ୟାଲୋ, ଶୁଭ ସକାଳ।
ହଁ, ତମକୁ ବି ଶୁଭ ସକାଳ। ଆଉ କଣ କରୁଥିଲ?
ଏଇ ମୁଁ ଏବେ ଖାଇକି ଆସିଲି। ଆଉ ତମେ?
ମୁଁ ଆଜି ଟିକେ ଡେରିରେ ଉଠିଲି ମାନେ ସବୁବେଳେ ତ ଶୀଘ୍ର ଉଠେ। ର ତାର ବି ଏମିତି କିନ୍ତୁ ଉଠିବାକୁ ଇଚ୍ଛା ହଏ ନା। ସେମିତି ଟିକେ ଶୋଇ ଶୋଇ ଶୋଇ ଶୋଇ ଉଠିଲି ସାଢେ ଛଅଟା ବେଳେ। ପୁଣି ଟିକେ ଫୋନ ଦେଖିକି ପୁଣି ଗଲି ଟିକେ ବାସନକୁୁ ମାଜିକି ଆସିଲି। ତାପରେ ଦାନ୍ତ ଫାନ୍ତ ଘଷିକି ଏବେ ଟିକେ ଖାଇକି ଆସିଲି ଆଉ। ଆଉ ତମେ।
ହଁ ମୁଁ ବି ସେଇ ଛଅଟା ପଚିଶ ପାଖାପାଖି ଉଠିଥିଲି। ଉଠିକି ପୁଣି ଶୋଇ ପଡିଥିଲି। ପୁଣି ଉଠିକି ଚାଳିଶରେ ଛଅଟା ଚାଳିଶ ରେ ଦାନ୍ତ ଘଷିକି ଏମତି ବସିଥିଲି। ମାନେ ବିଛଣା ଉଠିକି ଘର ଦ୍ବାର ସଫା କରିଥିଲି। ତାପରେ ଦାନ୍ତ ଘସିକି ଖାଇକି ଆସିଲି।
ଆଉ ଆଜିର ପ୍ଲାନ କଣ ଅଛି। ସବୁ କରିବା ପାଇଁ
ଆଜି ତ ରବିବାରେ ଆଉ କଣ କରି ଭାବୁଥିଲି ସକାଳୁ ଉଠିଲି ମା କହୁଥିଲେ ଟିକେ ଘର ଦ୍ଵାର ସଫା କରିବା ପାଇଁ ଦି ରବିବାର ଅଛି ନା
ହୁଁ
ଆଉ ଦେଖିବା ମୁଁ କହିଲି ଆଉ ଆଉ ଟିକେ ଯାଉ ଘର ଦ୍ୱାର ସଫାସଫି କରିକି ଆଉ
ଆଉ ତମର
ଆମର ସବୁବେଳେ ଧଉ ବା ନ ହେଲେ ସେଇଆ ଆଉ କିଛି ଅଜଟା ନାହିଁ ସେଇ ତ ଏବେ କଣ କି ସେଇ ଯେ ଆମେ କମ୍ପୁଟର ଟିକେ ଯାଆନ୍ତି ଏବେ ତ ଆଉ ଆମେ କଲେଜ ଫଲେଜ ଯାଉନାହାନ୍ତି ସବୁବେଳେ ତ ସେଇ ଘରେ ହଉଛନ୍ତି ରବିବାର ଯା ଶନିବାର ଯାହା ସୋମବାର ସେୟା ସବୁ ସେଇ
ହଁ କଲେଜ ଗଲେ ବି ଯୋଉ ଇ କଲେ ଆମକୁ ବି ଟିକେ ଟେନସନ ଥାଏ କେମିତି ପାଠ ଟାକୁ କମ୍ପ୍ଲିଟ କରିବା ପାଇଁ ତାପରେ ଏବେ ତ ପାଠ ପଢା ସରିଲାଣି
କାଲି ଘରେ ରୁହ ଆ ଘରେ ରୁହ ଯଦି ଆଗକୁ ତମେ କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦଉଛ ତାହେଲେ ସେଥିପାଇଁ ପଢ ନହେଲେ ଇଆ କର ଆଉ କଣ କରିବା
ହଁ
ଆଉ ଆଜି ବହୁତ ଖରା ହଉଛି ସକ୍ ସକାଳ ସକାଳୁ ଖରା ଆରମ୍ଭ ହେଇଗଲାଣି
ସକାଳୁ ଏଇନେ ଖରାକୁ ଅନେଇ ବି ହଉନି
ଆଉ ତମେ ବାହହାରକୁ ଗଲା ବେଳେ ଯୋଉ ଖରା ହୁଏ ଜୋରରେ ତମେ କେମିତି କଣ ଅଛ ଖରା ରୁ କେମିତି ରକ୍ଷିବା ପାଇ ପାଇଁ ତମେ କେମତି କଣ ଯାଅ
ପ୍ରଥମେ ତ ଗୋଟେ ଓଦା କପଡ଼ା କି ଷ୍ଟଲ୍ ଫଲ୍ ନେଇକି ଯିବା ଦରକାର ମୁଣ୍ଡରେ ପକେଇକି
ହୁଁ
ନହେଲେ ଖରାଟା ମୁଣ୍ଡରେ ପଶିଯାଏ ମୁଣ୍ଡ ବିନ୍ଧିବ ଜୋରରେ ତାପରେ ପାଣି ପ ବତଲଟେ ନିହାତି ଦରକାର ନହେଲେ ଗ୍ଲୁକୋଜ୍ ପାଣି ବି ନେଲେ ଚଳିବ ଆଉ ଖାଲି
ହଁ ଆଉ ଚଷମା ଲଗେଇ ଯାଅ ନା ହଁ
ଚଷମା କେତେବେଳେ କେମିତି ଧର ବାହାରକୁ କୁଆଡା ଗଲେ ଲଗେଇଯାଏ ଏମିତି ଏଇଠି ପାଖରେ ଗଲେ ଚାଷମା ଲଗା ତମେ
ଆଉ ତ ହଁ ମୁଁ ସେମିତି ପଳାଏ ନାଇଁ ନାଇ ଯିବା କଥା ଚଷମା ଫଷମା ନେଇକି ଯିବା କଥା ମତେ କେମିତି ଟିକେ ଲାଜ ଲାଗେ ବୋଲି ମୁଁ ସେ ନେଇକି ଯାଏନି।
ହଁ
ଦେଖିଲେ ଆମେ ଏତିକି ଖରା ଆମେ ହୁଁ ଆମେ ଏତିକି ଖରା ସହିପାରୁନାହାନ୍ତି। ଯୋଉମାନେ ଯୋଉ ଖରାରେ କାମ କରନ୍ତି, ଚାଷୀ ଲୋକମାନେ। ଆଉ ଯୋଉମାନେ ସେ ପ୍ଲାଣ୍ଟ ଫ୍ଲାଣ୍ଟରେ କାମ କରନ୍ତି, ଏତେ ଗରମରେ ସେମାନେ କେତେ କଷ୍ଟରେ କାମ କରୁଥିବେ।
ଆଉ।
ଆଟା
ସେମାନଙ୍କୁ ଖରା ଖରା କିଛି କାଟେନି ମତେ ଲାଗେ। ତାହାଲେ ତୋର ଅଭ୍ୟାସ ହେଇଯାଇଛି କାମ କରି। ସେ ତଥାପି, ସେ ଟିକେ ସଚେତନ ହେଇ କାମ କରିବା କଥା।
ହୁଁ ଆଉ ଚା ଏବେ ତ ଯୋଉ ଆସିଛି। ଯୋଉ ପାଣି ନେଇକି ଯାଆନ୍ତି। ଯୋଉ ଶିବଙ୍କ ଉପରେ ଢାଳନ୍ତି ସେଥିରେ ବି ଲୋକମାନେ କେତେ ଖରାରେ ଦିନ ରାତି ଚାଲି ଚାଲି ଯାଆନ୍ତି।
ହଁ, ସେତେବେଳେ ତ ବର୍ଷା ହୁଏ ନା।
ବର୍ଷା କିନ୍ତୁ ଖରା ବି ହୁଏ। ବେଳେ ବେଳେ ବର୍ଷା ହୁଏ। କିନ୍ତୁ ଜଣେ ଜଣ ମାନେ ଗୋଟେ ଗୋଟେ ଗ୍ରୁପ ଯେତେବେଳେ ଯାଆନ୍ତି, ସେତେବେଳେ ବହୁତ ଖରା ହୁଏ। ତାଙ୍କ ପାଦ ପୁରା ଫୋଟକା ହେଇଯାଇଥିବ। ଏତେ ବାଟ ଚାଲନ୍ତି ଗରମରେ‌।
ହଁ, ପା।
ହଁ। ଆଉ ତମେ କେବେ ଯାଇଚ?
ନା, ମୁଁ କେବେ ଯାଇନି।
କିନ୍ତୁ ମନ ହୁଏ ଯିବା ପାଇଁ, କିନ୍ତୁ ସମସ୍ତେ ଗଲେ ସିନା ଆମେ ଟିକେ ଯିବା। ଏମିତିରେ ବେଳେ ବେଳେ କିଛି ଅସୁବିଧା ବି ହେଇଯାଉଥାଏ ଯାଇପାରନ୍ତିନି। ଏଇଆ ଆଉ। ଆଉ ହାଲୋ।
ଆଉ କଣ ହଁ। କୁହ।
ଆଛା। ଏ ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାଁ କଣ ଥିଲା ତ?
କସ୍ତୁରିବା।
ହଁ, ସେ ମହାତ୍ମା ଗାନ୍ଧୀ ତାଙ୍କ ସ୍ତ୍ରୀ କହୁଥିଲେ ନା ଲୁଣ ନ ଖାଇବା ପାଇଁ?
ହଁ।
କଣ ପାଇଁ କହୁଥିଲେ ତମେ ଜାଣିଛ?
ଲୁଣ ହଁ, ବେଶୀ ଖାଇଲେ ବୋଧେ ଯୋଉ କଣ ଦେହ ଖରାପ ହୁଏ, ଆଉ କଣ ସବୁ ହୁଏ ସେଥିପାଇଁ। ତମେ ଜାଣିଛ କି?
ହୁଁ, ଏଇଥି ପାଇଁ। ମାନେ ଏଇଟା ଗଲେ, ଆମ ମାନେ ଆଉ ପାଖ ଏହାର ଖରାପ ପ୍ରଭାବ ପଡିବ ଆଡେ ବି। କୁହନ୍ତିନି? ଲୁଣ ଅଧିକ ଖାଇଲେ ହାଡ ପାମ୍ପରା ହେଇଯିବ। ମାନେ ଲୁଣ ଲୁଣ ଟା କଣ ମାନେ ଖାଇଯିବ ମାନେ ସେଇ ଭଳିଆ ଜିନିଷ ଟା ନୁହେଁ କି, ଯୋଉଠି ପଡିବ ସେଇଟା ଖାଇଯିବ। ଏତେ ଭାବ ଆମ ଶରୀର ଭିତରେ ଗଲେ ସେଇଟା ଆମର ଶରୀର ଭିତରେ କେମିତି ପ୍ରଭାବ ପକେଇବ। ସେଥିପାଇଁ ସେ କହିଥିଲେ କି ଲୁଣ ନ ଖାଇବା ପାଇଁ। ଆଉ ସିଏ ଆଉ ଗୋଟେ କଥା ବି କଣ, କଟି ଖାଇ କାଟି ପିନ୍ଧି ଗୋଟେ କଣ କହି ଥିଲେ ନା?
କୁଟିକି କୁଟି ଖାଇ କାଟି ପିନ୍ଧିବୁ। ମାନେ ନିଜେ ନିଜେ କଣ କରିବ ନି ହଁ ନିଜେ ଉଁ ଖାଦ୍ୟର ବ୍ୟବସ୍ଥା କରିବା ଆଉ ନିଜେ ଯୋଉ ନିଜେ ପିନ୍ଧିବାର ବ୍ୟବସ୍ ନିଜେ କ ମାନେ କାହା ଉପରେ ନିର୍ଭର ହବ ଯେମିତି ପଡିବନି।
ହୁଁ। ଆ ଶିକ୍ଷା ଗୋଟେ ଆଣିଥିଲେ ଯୋଉଥିରେ ଛୁଆ ମାନଙ୍କୁ ମାନେ ସବୁ କାମ ଶିଖାଯାଏ ଯେମିତି ସିଲେଇ ହଉ। ମାନେ ଏଇ ଭଳିଆ ସବୁକାମ ଶଖିଇବା ପାଇଁ ସେ ଗୋଟେ ଶି୍ଷା ବି ଆଣିଥିଲେ।
ହଁ ସେଟା କଣ ମୋର ତ ମନେ ନାଇ। ତୁମେ ଜାଣିଛ କି?
ମୋର ମନେ ପଡୁନି ଏଟା କି ଶିଖ୍ୟା ଥିଲା ମୌଳିକ ମୌଳିକ ଶିଖା ନା କଣ।
ହଁ ସେଇ ଯୋଉ ଶି୍ଖିଆ ଆଉ ମାନେ ତାଙ୍କର ଲକ୍ଷ୍ୟ ଇଆ ଥିଲା କି ମାନେ ଛୁଆ ଛୁଆ ମାନେ ଏଇଗରା ଶିଖେଇ କଣ ସେ ନିଜେ କାମ କରିପାରିବ ନିଜେ କାମ କରି ରୋଜଗାର କରିପାରିବେ ମାନେ ନିଜେ ନିଜକୁ ସମ୍ଭାଳି ପାରିବେ କାହା ଉପରେ ଆଉ ମାନେ ନିର୍ଭର ହେଇକି ଯେମିତି ନ ରହିବାକୁ ପଡିବ ସେଥିପାଇଁ ଏ ଗୁରା ସବୁ ଆଣିଥିଲି।
ସିଏ ବି ଯୋଉଠି ରହୁଥିଲେ ବା ତା ସ୍ୱାମୀ ସ୍ତ୍ରୀ ସେଇଠି ଗୋଟେ ଆଶ୍ରମ ଭଳିଆ ଖୋଲି ନଥିଲା କି? ସେ ଆଶ୍ରମରେ ସେଟା ହଁ ବଧେ। ସେଇ ଆଶ୍ରମରେ ସେ ଯୋଉ ନିଜେ ଯୋଉ କେମିତି ସିଲେଇ କରନ୍ତି ସୁ ତା କେମିତି ତିଆରି କରନ୍ତି ଶିଖୋଉ ଥିଲେ।
ହଁ ସେଇ ଗୁରା ସବୁ।
ଯାଇ ରଗୁଡା ମାନେ ତିରିଶ ପ୍ରକାର ଜାଇଗ ସେମାନେ ସବୁ ତିଆରି କରୁଥିଲେ। ଏମତି ପିଲାମାନଙ୍କୁ ସବୁ ଶିଖଉଥିଲେ କେମିତି ସବୁ ଖାଦ୍ୟ ତିଆରି କରାଯାଏ ଯେମିତି ଆମେ ଚାଉଳ ଚାଉଳ ରୁ ଏମତି ଅନେକ ପ୍ରକାର ଜିନିଷ ଏମିତି ସବୁ ଶିଖଉଥିଲେ ସେଠି।
ଏମିତି ବହୁତ ସାରା ଫ୍ରିଡମ ଷ୍ଟ୍ରଗଲ ମାନେ ଅଛନ୍ତି ଯୋଉମାନେ ଆମ ଦେଶ ପାଇଁ କିଛି କରିକି ତମ ଜୀବନକୁ ଦେଇ ଯାନ୍ତି। କିଛି ନାଁ ତ ମୋର ମନେ ଅଛି ଆଉ କିଛି ନା ମୋର ମନେ ବି ନାହିଁ ମାନେ କିନ୍ତୁ ଆମେ ଜାଣିବା କ ଏତେ କଷ୍ଟ କରି ସେମାନେ ଆମ ଦେଶକୁ ସ୍ଵାଧୀନ କରୁଛନ୍ତି ସ୍ଵାଧୀନ ଦେଇଛନ୍ତି।
ଆଉ ଗୋଟେ ଛୋଟ ପିଲା ଯୋଉ ବାଜି ରାଉ ତ। ସେ ଛୋଟବେଳୁ ଯଉ ଦେଶ ପାଇଁ ବହୁତ କିଛି କରିକି ନିଜ ଜୀବନ ହାରି ଦେଇଥିଲେ।
ହଁ ଆଉ। ଆଉ କିଏ କହିଥିଲା ମତେ ରକ୍ତ ଦିଅ ମୁଁ ତମକୁ ସ୍ଵାଧୀନତା ଦେବି?
ଏ ଜବାହାରଲାଲ ନେହେରୁ ବୋଧେ କହିଥିଲେ।
ଜବାହାରଲାଲ ନେହେରୁ ମୁଁ ଭାବୁଛି ସୁଭାଷ ଚନ୍ଦ୍ର ବୋଷ ମୋର ବି ମନେ ପଡୁନି।
ହଁ ସେ ସୁଭାଷ ଚନ୍ଦ୍ର ବୋଷ କେ ଜାଣେ ମୋର ଠିକ୍ ସେ ମନେ ପଡୁନି।
ବହୁତ ସାରା ହଁ। ଏମିତି ଗୋଟେ ମହିଳା ବି ଥିଲେ ଯିଏ ଆମ ଦେଶ ପାଇଁ ଜୀବନ ଦେଇଥିଲେ ଲଢିଥିଲେ। ଝାନ୍ସୀ ରାଣୀ ମାନେ ସେତେବେଳେ ବି ମାନେ ମହିଳା ମାନେ ଏତେ ମାନେ ଷ୍ଟ୍ରଙ୍ଗ ଥିଲେ ଏତେ ମାନେ ମାନେ ଡରୁନ ଥିଲେ ସେମାନେ ବି କିଛି ତାଙ୍କ ଯୋଗଦାନ ଦଉଥିଲେ ଦେଶ କାମରେ। ଦେଶକୁ ସ୍ଵାଧୀନ ଦେବାରୁ।
ହଁ ଏଇଟା କହିଥିଲେ ଏ ଯୋଉ ସ୍ଲୋଗାନ ଟା ସୁଭାଷ ଚନ୍ଦ୍ର ବୋଷ କହିନଥିଲେ କି? ଏହାର ଯୋଉ ତାର ଅର୍ଥ କଣ ଜାଣିିଛ, ଯଦି ଦେଶ ସେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ସଂଘର୍ଷ କରିବି, ତେବେ ଦେଶକୁୁ ଯାଇକି ସ୍ଵାଧୀନତା ମିଳିବ।
ହଁ କିନ୍ତୁ ମହାତ୍ମା ଗାନ୍ଧୀ ଆମର କଣ କହିଥିଲେ, ଗୋଟେ ଗାଲକୁ ଯଦି ତମକୁ କିଏ ଚା ପୁଡ଼ା ମାରୁଛି ତମେ ଆଉ ଗୋଟେ ଗାଲକୁ ଦେଖେଇ ଦିଅ, କିନ୍ତୁ ଏଇଟା କଣ ସବୁ କିନ୍ତୁ ଏଇଟା କଣ ସବୁବେଳେ ସମ୍ଭବ?
ନା କାହିଁ ସିଏ ତ ଆଜି ଯିଏ ଗୋଟିଏ ମାରୁଛି, ଆମେ ତାକୁ ଦଶଟା ନ ମାରିଲେ ହବନି।
ମାନେ ସବୁବେଳେ ବି ଦଶା ମାରିକି ହଁ ସବୁବେଳେ ବି ଦଶଟା ମାରିବାଟା ଠିକ୍ ନୁହେଁ, ସବୁବେଳେ ବି ଜଣେ ତମକୁ ମାରୁଛି ଆଉ ଗୋଟେ ତମେ ଗାଲ ଦେଖେଇ ଦେବ ସେଟା ସେଟା ବି ସମ୍ଭବ ନୁହେଁ। ପରିସ୍ଥିତି ଦେଖିକି ଆମେ ସେଇଟାକୁ ମାନେ କୋଉଟା କେତେବେଳୁ ମାନେ ୟୂଜ କରିବା କେମିତି ବ୍ୟବହାର କରିବା ସେଇଟା ଆମକୁ ଜାଣିବାକୁ ପଡିବ। ଆଉ ତମ ଆଡେ ସବୁ ଅ ମାନେ ପରିବେଶ ଟା କଣ ସଫାସୁତୁରା ନା ଏମିତି କୋତରା ମୋତରା ହେଇକି ପଡିଥାଏ?
ଆମର ପ୍ରାୟତଃ ସବୁ ସଫା ସୁୁତୁରା। କିନ୍ତୁ ଏଇ ଯେଉଁ ବର୍ଷା ହେଲେ ସବୁ ମାନେ ଡ୍ରେନ୍ ପାଣି ଗୁଡ଼ାକ ସବୁ ଖୋଲିଯାଏ, ଆଉ ସେଇୟଆ ଅସନା ହେଇଯାଏ।
ଓ ତମର ସାଡେ ଡ୍ରେନ୍ ଚାଲେ କିି ଆଗରେ, ମାନେ ଘର ଆଗରେ?
ହଁ ଘରଠାରୁ ବୋଧେ ଶହେ ମିଟର ଆଗରେ ସେ ଡ୍ରେନ୍ ଚାଲେ।
ଓହୋ, ନା ଆମର ଏଠି ସେମତି ଡ୍ରେନ ଫ୍ରେନ୍ କିଛି ନାହିଁ ଏ ଗାଁ ଟା। ଆଉ ସମସ୍ତଙ୍କ ଜାଗା ଥାଏ ସବୁ ମାନେ ଇଏ କରିବା ପାଇଁ ଆଉ ଡ୍ରେନ ର ଆବଶ୍ୟକତା ପଡେ ନାହିଁ, ଡ୍ରେନ ତ ପ୍ରାୟତଃ ମାନେ ସହରିଆ ଅଞ୍ଚଳରେ ହିଁ ୟୁଜ କରାଯାଏ ବ୍ୟବହାର କରାଯାଏ।
ହୁଁ ଆମ ଗାଁ ଟା ଟିକେ ଖାଲୁଆ ଥିଲା ତ ସେଠି ଯୋଉ ବର୍ଷା ହେଲେ ପାଣି ଜମେ। ସେଇଥିପାଇଁ ଆମର ଯୋଉ ଗାଁ ରେ ସବୁ ସରକାର ଡ୍ରେନ୍ ବ୍ୟବସ୍ଥା କରିଛନ୍ତି, ମାନେ ସେ ଯୋଉ ବର୍ଷ୍ ତାହେଲେ ବର୍ଷା ପାଣିଟା ଗଡ଼ିକି ଆସିକି ସେଇଠି ପଶିବ।
ଆଉ ତମ ଗାଁ ଗାଁ ରେ ସରକାରଙ୍କ ତରଫରୁ ଯୋଉ ପାଣି ପାଇଁ ତ ପାଇପ୍ ଯାଇଥିବ, ଟ୍ୟାପ ଯାଇଥିବ।
ହଁ ପାଣି ପାଇଁ ସବୁ ଟ୍ୟାପ୍ ଆସିଛି ହେଲେ ଏପର୍ଯ୍ୟନ୍ତ ତାକୁ କିଛି କାର୍ଯ୍ୟକାରୀ କରୁନାହାନ୍ତି।
ହଁ କାର୍ଯ୍ୟକାରୀ ତ କରିନାହାନ୍ତି, କିନ୍ତୁ ଏଇଟା ସବୁ ଜାଗା ମତେ ଲାଗେ କି ଏମିତିଆ ଯୋଉ ଏଥର ପାଣି ପାଇଁ ହଉ ଯା ହଉ ନାଇଁ ନାଇଁ ସବୁଆଡେ ଦବାଟା ବି ଠିକ୍ ନୁହେଁ, ଦେଖ ଆମ ଏଠି ତ ପାଣିର କିଛି ଅଭାବ ନାହିଁ।
ହୁଁ ଯୋଉମାନଙ୍କର ଅଭାବ୍ ସେମାନଙ୍କୁ ଦେବା କଥା।
ହୁଁ ଆମ ଏଠି ତ ପାଣିର ଅଭାବ ନାହିଁ, ଯଦି ଆମ ଏଠି ପଇସା ଏତେ ପଇସା ଖର୍ଚ୍ଚ କରି ଯଦି ଆମ ଏଠି ପାଣି ଟ୍ୟାପ ଲାଗେ, କି ଲାଭ କଳି ମାନେ ଆସିବ କି?
ସେ ପଇସା ଖର୍ଚ୍ଚ କରିକି ଯାହା ନ କରିକି ସେୟା, ତମେ ତ ଖାଲି ଟ୍ୟାପ୍ ଲଗେଇ ଦେଇ ଯାଇଚ ପାଞ୍ଚ ବର୍ଷ ହେଲାଣି। ଏ ପର୍ଯ୍ୟନ୍ତ ପାଣି ଆସିବାର ନା ଗନ୍ଧ ନାହିଁ।
ସେଥିପାଇଁ ମାନେ ଯୋଉଠି ଦରକାର୍ ସେଇଠି ଏଗୁଡା ସବୁ ମାନେ କାର୍ଯ୍ୟକାରୀ କରିବା ଆବଶ୍ୟକ। ତା ଫଳରେ କଣ ହବ, ମାନେ କିଛି ପଇସା ବି ବଞ୍ଚିଯିବ ସେ ପଇସାରେ ଆମେ ଅନ୍ୟ ଜାଗାରେ ଯେଉଁଠି ଯାହା ଦରକାର୍ ଆମେ ସେଇଠି ବି ସେଇଆ କରିପାରିବା। ଏମିତିରେ ହେଲେ ତ ଆମ ଆମ ଦେଶର ମାନେ ଆମ ରାଜ୍ୟର ମାନେ ଉନ୍ନତି ହବ।
ଆମ ଗାଁରେ ତ ଯୋଉ ବୋହୁତ୍ କିଛି ଯୋଉ ଯୋଜନା କରିଛନ୍ତି ଏବେ ଯୋଉ ବୁଢ଼ାବୁଢ଼ୀମାନଙ୍କୁ କୁ ଭତା ମିଳୁଚି।
ହୁଁ।
ଆଉ ଯୋଉମାନେ ସବୁ ଭିନ୍ନକ୍ଷମ ସେମାନଙ୍କୁ ବି ଭର୍ତ୍ତା ଦୋଉଛନ୍ତି।
ହଁ ଆମର ବି ଏଠି ଦୋଉଛନ୍ତି।
ଏହି ଯୋଜନା ଟା ଠିକ୍ ଅଛି ସମସ୍ତଙ୍କ ପାଇଁ। ଯୋଉ ବୁଢା ବୁଢ଼ୀ ମାନଙ୍କୁ ଯୋଉ ତାଙ୍କ ପୁଅମାନେ ଯୋଉ ଘରୁ ବାହାର କରି ଦୋଉଛନ୍ତି।
ହଁ ସେମାନଙ୍କୁ ତ ହଁ ସେମାନଙ୍କୁ ଭର୍ତ୍ତା ଦେଲେ ସେମାନେ